ହାଲୋ
ହାଲୋ କଣ କଣ କରୁଚନ୍ତି?
ନା ଏଇ ଶୋଇକି ଉଠିଲି ବସିଛି ଆଉ।
ହୁଁ ହୁଁ।
ତମେ କଣ କରୁଛ?
ମୁଁ ବି ଶୋଇକି ଉଠଥିଲି ଏବେ ଜଷ୍ଟ ବସିଛି ଆଉ
ଓହୋ।
ଆ ଖରାବେଳେ କଣ ଖାଇଥିଲେ? ମୁଁ ଖାଇଥିଲି ଭାତ ଡାଲି ଆଉଛି ବୋଇତାଳ ମଞ୍ଜି ବରା ତତେ ରି ଆଉ ମଞ୍ଜି ରାଇତା ଆଉ ଆମ୍ବ।
ଓହୋ। ଆଁ ଦେହ ପା ଭଲ ଅଛି।
ହଁ ଦେହ ଠିକ୍‌ ଠାକ୍‌ ଅଛି।
ଓହୋ।
ତମେ କଣ କହିଥିଲ?
ମୁଁ ଖାଇଥିଲି ଭାତ ଡାଲି ଆଉ ଛୁଇଁ ଆଳୁ ତରକାରୀ ଆଉ ଶାଗ ଭଜା ଆଉ ଜହ୍ନି ମସଲା ଆମ୍ବ ଆଉ ଆମ୍ବ ତ ସମସ୍ତଙ୍କର ଆଉ
ହଁ ଆମ୍ବ ତ ଏଇ ଟାଇମ୍ ରେ ସମସ୍ତଙ୍କର
ସମସ୍ତଙ୍କ ଘରେ ଘରେ ଏଇନା ଆମ୍ବ।
ହୁଁ ହୁଁ କିଣିକି ନ ଆଣିଲି ବି ଏବେ ଆମେ ସମସ୍ ତୁ ଯାହା ଗଛ ରହୁଛି ସି ବିକି ଦେଇ ଦଉଛନ୍ତି।
ହଁ। ସମସ୍ତଙ୍କ ଘରେ ଘରେ ଏଇନା ଆମ୍ବ।
ହଁ ଆମ୍ବ ସିଝିନି ଏବେ ଆଉ
ହଁ।
ତମ ଘରକୁ ପଣସ ଆସିଲାଣି ନା?
ନା ଆମର ପଣସ କେହି ଖାଆନ୍ତିନି ଆଉ ଏଇ ଏଠି ଆର ମୋର ଜଣେ ମା ଅଛନ୍ତି ତାଙ୍କର ଗଛ ଅଛି। ଆ ସିଏ ତାଙ୍କର ତାଙ୍କ ଗଛରେ ପଣସ ହେଇଥିଲା ସେ ଦେଇଥିଲେ ଛଡେଇକି ଯାହା ମୁଁ ତ ଖାଏନି ମୋ ଘରେ ଖାଇଥିଲେ ଆଉ
ଓହୋ।
ତମେ ଖାଅ ନା?
ନାଇଁ ମତେ ଜମା ସେଇଟା ଭଲ ଲାଗେନି।
ହଁ ତମର ରଜ ସୁଟିଂ ସଇଲାଣି?
କିଛି ଏ ପର୍ଯ୍ୟନ୍ତ କରିନି ରଜ ସପିଂ ରଜ
ଆଉ ଆଉ କେବେକା ଆରମ୍ଭ କରିବେ କି?
ଆଉ ଦି ତିନି ଦିନ ପରେ ଆଉ
ଓହୋ।
ହୁଁ।
ଆଉ ରଜରେ କୁଆଡେ କୁଆଡେ ଯିବେ? କଣ କଣ ପିଠା ଖାଇବେ?
ରଜରେ ପୋଡ ପିଠା ଟା ତ ଫେମସ ଆଉ ଘରେ କଣ କରିବେ ପୋଡ ପି ଏଟାତ ସିଓର୍‌ ହବ ସମସ୍ତଙ୍କ ଘରେ ତ ହୁଏ। ଆଉ କଣ ହବ କାକରା ଆଉ ଚକୁଳି ପିଠା ଆଉ ଆଉ କଣ ଆଉ ଏମିତି କଣ ମୁୂଆଁ ପିଠା ଏଗୁଡା ସବୁ ହୁଏ।
ଉଁ ତମ ଘରେ କଣ କଣ ହବ?
ଆମ ଘରେ ହବ ପୋଡପିଠା ମୁଆଁ ପିଠା କାକରା ପିଠା ଆଉ ଚକୁଳି ପିଠା ଏଇଆଉ ଆଉ କଣ କରିବେ କେଜାଣି ସେତେବେଳେ ଟାଇମ୍ ଅଛି।
ହଁ। ଗରମ ରେ ତମର କୋଉ ଘରେ ରୋଷେଇ ହୁଏ?
ଆମର ଚୁଲି ରେ ହୁଏ ଆଉ ଗ୍ୟାସ ରେ ବି ହୁଏ। ଗ୍ୟାସ ରେ ରୋଷେଇ ହେଇଯାଇ ଚୁଲିରେ ଖାଲି ଭାତ ଟା ହୁଏ ଆଉ ରୁଟି ନା ରୁଟି ବି ଏବେ ଗ୍ୟାସ ହଉଛି। ଚୁଲରେ ଖାଲି ଭାତଟା ହୁଏ କଣ ଗୋଟେ ଗୋଟେ ଆଇଟମ ଚୁଲିରେ ହେଇଯାଏ ଆଉ
ଓହୋ। ହଁ ଏବେ ଖରାରେ କିଏ ଗରମରେ ବସିକିନା ଚୁଲିରେ ରାନ୍ଧି
ହୁଁ ସେ ଯଉ କେମିତି କରୁଛନ୍ତି ମା ମାନେ ଚୁଲିରେ ରୋଷେଇ? ସେ ଯଉ ଗରମ ହଉଛ।
ପରିନୀ ଭବି ସ
ହଁ ହୁଁ ହୁଁ।
ଭବିଷ୍ୟତରେ ଏତେ ଗରମ ହବ ଆମେ କିଛି ଆଉ କରିପାରିବାନି।
ଆମେ କହିବା ଖାଲି ଆମେ ବସିବା ମୁଁ କିଏ ଖାଇବା କରିକି ହୋଟେଲରେ ମଗେଇକି ଖାଇଦବା।
ହଁ ଠିକ କଥା।
ଏବେ ତ ସବୁ କଣ ଜମାଟୋ ଫମାଟ ସବୁ ତ ଅଛି ଖାଇବା ପାଇଁ ଆମେ ଖାଲି ସେଇଥିରୁ ମଗେଇବା ଆଉ।
ହଁ ସେଥିରୁ ମଗେଇକି ଖାଇବା ଯେତେ ବାହାର ଜିନିଷ ସି ପୁଣି କିନ୍ତୁ ଘରେ ସେମାନେମାନେ ଯେମିତି ପୁରା ଭଲ ଭଲ ଖାଦ୍ୟ କରିକି ଦେଉଛନ୍ତି ଜମାଟୋର ଯେ ଏତେ ଭଲ ଖାଦ୍ୟ ଅର୍ଡର କରିଦେବି ସେଇଟା ବାସି ହେଇଥିବ କି କଣ ହେଇଥିବ। ଥିବା ଆମକୁ କିଛି ଜଣ ନଥିବ।
ସେ ଆମର ସେତ ଦେହ ଖରାପ ବି ହବ ଆଉ।
ଖାଲି ତ ହବନି ବହୁତ ହବ।
ତମେ ରଜ ମାର୍କେଟିଂ କଲଣି ନା କରିନ?
ନାଇଁ ମୁଁ ରଜ ମାର୍କେଟିଂ କରିନି କରିବି ଆଉ।
ଓହୋ ପାଲର ଯିବନା ନା ଯିବନି?
ପାର୍ଲର ହଁ ଯିବି ନା।
ହଁ ସେଇଟା ତ ଆଗ ଆଇବ୍ରୋସେଭ ଆଉ। ଆଇବ୍ରୋ ସେଭଟା ଆଗ ଆଉ ସବୁ ଯାହା ଇଚ୍ଛା ହବ ଯଦି କରିବ ନର୍ମାଲ ଆଉ।
ହଁ ସେଇଟା ତ ଆଗ ଆଇବ୍ରୋ ସେପ୍ ଟା ଆଉ କଣ ଥାଉ ନଥାଉ ଆଉ।
ହ ହ।
ତାପରେ ଯାଇକି ସେଇଟା ଆଗ ଆଉ।
ପ୍ରତି ମାସରେ ସେଇଟା ହଁ।
କଣ କହିଲ?
ମୁଁ କହିଲି ପ୍ରତି ମାସରେ ଆଉ କିଛି ହଉ କି ନହୋଉ ଆଇବ୍ରୋ ସେପ୍ ଟା ଆଗେ ଯାଇକି କରିଟା ଫାଇନାଲ।
ଏଇଟା ଆଗ।
ହୁଁ।
ପାର୍ଲର କୋର୍ସ କରିଦେଲେ ସବୁଠାରୁ ଭଲ ହଁ। ଯାଇଁକି ନିଜେ ତ ହେଲେ ଖାଲି ଆଇବ୍ରୋ ସେପ୍ ଟା ଶିଖି ଗଲେ ଆଉ ସବୁ ନିଜେ କରିଦବ।
ହଁ।
ଆଉ ତମର କଣ ଚାଷ ହେଇଛି?
ଚାଷବାସ ସେମତି କିଛି ନାହିଁ। ତମେ ଖାଲି ବାଡିରେ ଯାହା ଗଛ ଫଛ ଏମିତି ଲଗା ସା ଗ ଗଛ ଏଇଆ ସବୁ ଲଗାଉ ଫୁଲ ଗଛ ଏମିତି ସବୁ ଲଗାଉ। ତମକୁ ଗଛ ଲଗେଇବାକୁ ଭଲ ଲାଗେ?
ହଁ ଆମକୁ ବି ଗଛ ଲଗେଇବାକୁ ଭଲ ଲାଗେ। ଆମ ବାଡିରେ ସବୁ ନଡିଆ ଗଛ ଆମ୍ବ ଗଛ ଆଉ ସବୁ ଫୁଲ ଗଛ ଅଛି ମଲ୍ଲି ଗଛ।
ଟରା ଟରାଟ ଗଛ ଟଗର ଗଛ
ହୁଁ। ଆମର ବି ସେମିତି ଗଛ ଲଗଉଛୁ ଯେ କିନ୍ତୁ ଗାଈ ଗୁଡା ଆସିକି ଖାଲି ଖାଇ ଦଉଛନ୍ତି।
ଏଇନା ଖରା ଦିନେ ଗାଈଗୁରାଙ୍କୁ ଛାଡି ଦଉଛନ୍ତି। ଗାଈଗୁଡା କୋଉଠି ପାଣି ପିଇକି ରହୁଥି ଥୁବେ।
ହଁ।
ଆମେ ସିନା ମଣିଷ ମାନେ ରହିଯାଉଛନ୍ତି ଗାଈଗୁରା କୋଉଠି କଣ କରୁଥିବେ କେଜାଣି।
ସେମାନଙ୍କୁ ବି ଖାଦ୍ୟ ଦରକାର ପାଣି ଦରକାର।
ହଁ। ଖାଲି ଆମେ ଆମ କଥା ଚିନ୍ତା କଲେ କଣ ହବ?
ହୁଁ। ସେମାନଙ୍କର ବି ତ ଆମେ ଯେମିତି ମଣିଷ ସେମାନେ ବି ସେମତି ପଶୁ ତାଙ୍କର ବି ଜୀବନ ଅଛି।
ହଁ ଖରାରେ ବୁଲି ବୁଲି କୋଉଠି କଣ କରୁଥିବେ। ଏବେ ସବୁ କିନ୍ତୁ ଉଁ ମାନେ ଏକ ଏ ଯୋଉ ହାଣ୍ଡିରେ ପାଣି ରଖନ୍ତିନି ଆସିକି ପିଅନ୍ତି।
ହଁ। ଏଇ ଯୋଉ ସଂକ୍କ୍ରାନ୍ତି ଦିନରୁ ରଖାଯାଏ। ପଣା ସଂକ୍ରାନ୍ତିରେ। ଯୋଉ ଠେକି ବସେ ହଁ ସେଇଟା କିନ୍ତୁ ମାସେ ପରେ ଉଠେଇ ଦିଅନ୍ତି ନା ଉଠା ସଂକ୍ରାନ୍ତିରେ କିନ୍ତୁ ସବୁଦିନ ମାନେ ସବୁ ଖରା ଦିନ ଟାଇମ ଟା ସବୁବେଳେ ରଖିଲେ କିନ୍ତୁ ଭଲ।
ହଁ ଏଇ ଗାଈ ଗୋରୁଙ୍କ ପାଇଁ ଭଲ।
ହଁ।
ଗାଈଗୋରୁମାନେ କେତେ ଆଡ଼େ ବୁଲୁଛନ୍ତି କଣ କରୁଛନ୍ତି ଆଉ ତମର ଗାଈ ଅଛି ନା?
ନା ଆମର ଗାଈ ନାହିଁ। ଆମର ବହୁତ ଆଗରୁ ଥିଲା ଏବେ କିନ୍ତୁ ଆଉ ନାଇଁ।
ଓହୋ।
ତମର ଅଛି କି ଗାଇ?
ନା ଆମର ଗାଈ ନାଇଁ ଆମ ଘର ପାଖରେ ଜଣଙ୍କର ଗାଈ ଅଛି। ଥିଲା।
ହଁ
ଆଉ ଗାଇ ନାହିଁ ଆମର ବି ରଖିଥିଲୁ ଯେ ଆଗରୁ ରଖିଥିଲୁ ତାପରେ ବିକ୍ରି କରିଦେଲୁ।
ଆମର ବି ସେ ଆଗରୁ ବହୁତ ଆଗରୁ ଥିଲା ତାପରେ କିଏ ମାନେ ସମ୍ ଦେଖ ଗାଈ ଧନ୍ଦା ଜାଣିଥିବ ପୁରା ଅଧିକ ଇଏ କରିବ କିନ୍ତୁ ଗାଈ ଗୋଟେ ଘରେ ରଖିବା ଭଲ ବହୁତ ଭଲ।
ହଁ ଗାଈଙ୍କର ଯତ୍ନ ନବା ଘରେ ରଖିବା ବହୁତ ଭଲ।
ହୁଁ।
ତମେ ଗାଈ କେତେ କ୍ଷୀର ଦଉଥିଲ ଆଗରୁ?
ମୁଁ ଜାଣିନି ସେତେବେଳେ ଛୋଟ ଥିଲି ନା ମୋର ଆଉ ଏତେ ମନେ ନାହିଁ।
ଓହୋ ତମର ଯୋଉ ଗାଈ କଣ କଣ ଖାଏ?
ଗାଈଙ୍କୁ ଘାସ କୁଣ୍ଡା ତୋରାଣୀ ଏଗୁଡା ସବୁ ଅ ଚୋକଡ ଏଗୁଡା ସବୁ ଦିଆ ହୁଏ ଆଉ।
ହୁଁ ହୁଁ।
ହୁଁ।
ଆଉ ତମ ବାଡିରେ ସବୁ କି କି ଗଛ ଅଛି?
ଆମ ଏ ଯୋଉ କୃଷ୍ଣ ଚୁଡା ଫୁଲ ଆଉ ହେଲା ଟଗର ଗଛ ତରାଟ ଗଛ। ଛ ଆଉ ମନ୍ଦାର ଗଛ ଏଗୁଡା ସବୁ ଅ ଛି ଆଉ ଆଉ ଯୋଉ ଦୂରଦୂରା ଫୁଲ ଯୋଉଟା ଶିବଙ୍କ ପାଖରେ ଲାଗେ।
ସବୁ ଫୁଲ ଗଛ ଅଛି ନାଇଁ?
ସବୁ ଫୁଲ ଗଛ ଅଛି। ଆଉ ଯୋଉ ବୋଇତାଳୁ ଡଙ୍କ ଯୋଉଟା ରାଇତା କରିକି ଖାଆନ୍ତି ସେଇଗୁଡା ବି ଲାଗେ ଲାଗେ ମାନେ ଜଉ ବଢ଼ିଆ ସେଇଟାଆଣି ଖାଉ ବଢିଆ ଟେଷ୍ଟି ଲାଗେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।